ହାଲୋ ହଁ କଁ କରୁଛୁ?
କିଛି ନାଇଁ।
। ମୁଁ ବି ଏଇଠି ବସିଥିଲି।
ଉଁ ହୁଁ।
ଆଉ ର ହଁ ଏବେ ଜଷ୍ଟ ଖାଇକି ଉଠିଲି ତୁ।
ହଁ ମୁଁ ବି ଖାଇ ସାରିଲିଣି।
କଁ ଖାଇଲୁ।
ଆରେ ସେଇ।
ମୋର ଭା
ଭାତ, ସୋୟାବିନ ତକାରୀ, ଅଣ୍ଡା ତରକାରୀ।
ହୁଁ ଭଲ ଆଉ।
ହୁଁ ଆ
କଣ?
ଉଁ?
କଣ କହୁଛ?
କାଲି ଯେ ଡାକୁଥୁଲୁ?
ହଁ।
ଭୟସ୍ କ୍ଲିୟର୍ ଆସୁନି ତ।
ହଉ ହଉ ମୁଁ ଯାଉଛି ଟିକେ ନେଟୱାର୍କକୁ, ଏଥ୍ ଏଥର ଶୁଭିଲା?
ହଁ ଏଥର ଶୁଣା ଯାଉଛି। ନାଇଁ, ତୁ କିଣିି ସାରିଲୁଣି?
ନାହିଁ, ହଁ ମୁଁ କିଣିଛି ଆଜି, ଆଜି ଗୋଟେ ଡ୍ରେସ୍ ଆସିଛି ମୋର।
ହୁଁ-ଉଁ?
ହୁଁ-ହୁଁ।
ଆଉ ମତେ ବି ଟିକେ ଆଣିକି ଦେଖେଇବୁ।
ହୁଁ, ହେଟା ମୁଁ ସେଇଟା ରିଟର୍ଣ୍ଣ କରିଦେବି।
କାହିଁକି?
ହୁଁ ଭଲ ଲାଗୁନି ଡ୍ରେସ୍ ଟା।
ତାହେଲେ ଅର୍ଡର କଣ ପାଇଁ କରୁଥିଲ?
ୟାକୁ କଣ ରିଟର୍ଣ୍ଣ କରିଦେଲେ ପଇସା ପଡ଼ୁଛି?
ନାଇଁ ମ ପଇସା ପଡ଼ିବ କାହିଁକି ପଇସା ଆସିବ ପୁଣି।
ଆଉ ସେଇଆ ଆଉ।
ହୁଁ, ଆଉ ଘରୁକୁ କଲ୍ କରିଥିଲ?
ହଁ ଆଜି କରିଥିଲି, ତୁ?
ହଁ ସକାଳେ କଲ କରିଥିଲି।
ଅଁ ହଁ, ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ତମ ଘରେ?
ହଁ ଆମର ବି ଭଲ ଅଛି।
ହୁଁହୁଁ, ଆଣ୍ଟିଙ୍କୁ କହୁନୁ କେବେ ଆସିବେ?
ହଁ କହିବି ଆଉ ତମ ମାନେ ରୁମ୍ ଆଡେ ବି ଯିବେ କହିବି।
ହଉ। ଯେବେ ଆଣ୍ଟି ଆସିବେ ସେବେ କହିବୁ ହେଲା।
ହୁଁ।
ଆଉ ଆଜି ପଢିଥିଲୁ?
ନାଇଁ ପଢିନି ତୁ?
ମୁଁ-ଉଁ-ଉଁ କାଲିଠୁ ହିଁ ପଢି
ଉଁ ହୁଁ। ଆଉ ରଜ ପାଇଁ ଡ୍ରେସ୍, ଏଇ ଯୋଉ ତମର କେମିତି ରଜ ହୁଏ?
କ୍ଲିୟର ଆସୁନି।
ମୁଁ କହିଲି ତମର କଣ ପର୍ବପର୍ବାଣୀ ହୁଏ ସବୁ ତମ ଗାଆଁରେ?
ଆମ ଗାଁରେ ପଶ୍ଚୁ ମାନାବରୀ ଠାକୁର ଅଛନ୍ତି ସେଠି ଯାହା ପୂଜା ହୁଏ। ତାତେ ଏତେ କିଛି ପର୍ବପର୍ବାଣି ନାହିଁ ମୁଁ ଜାଣିନି ଠିକସେ।
କୁମାର ପୂର୍ଣ୍ଣମା, ଖୁଦୁରୁକୁୁଣୀ ଓଷା, ଏରା ହୁଏନି?
ହଁ ସେଗୁଡା କରନ୍ତି।
ଆଉ ସେଇଡା ପର୍ବ ନୁହଁ?
ତ ସେଇଗୁଡା ତ ମୁଁ କରୁନି ନାଁ ସେଥିପାଇଁ ମୋ ପାଇଁ ନାହିଁ
ହଁ ହଁ ଆମ ଗାଁରେ ହୁଏ ହଁ
ଉପାସ ରହି ବାହାରୁଛୁ ତୁ
ହଁ
ଭଲ ଫଳମୂଳ ବି ଖାଉନି କିଛି
ଅ ହଁ ଫଳ ମୂଳ ଖାଏ
ହୁଁ
ହୁଁ ବାକି ପୂଜା ସରିଲା ପରେ
ଓହୋ କୁମାର ପୂର୍ଣ୍ଣିମାରେ ତ କିଛି ଖାଆନ୍ତେ ନାହିଁ ଯାଇକି ସନ୍ଧ୍ୟାରେ ପୂଜା ସରିଲା ପରେ ଖାଆନ୍ତି ପୋକ
ହଁ ତ
ସେ ଯୋଉ ଚାନ୍ଦ ଟାଇପ ର କରିକି ବନ୍ଦାନ୍ତି ଯୋଉ ସନ୍ଧ୍ୟା ଟାଇମ୍ ସେ
ହୁଁ
ମଜା ହେ
ହୁ ପାଣି ପୁଣି ଆମେ ନଦୀକୁ ଯୋଉ କଳସ ବସେଇଥାଉ ତାକୁ ମାନେ ଉଭେଇବାକୁ ଯାଉ
ହ ହଁ ସମସ୍ତେ ସାଙ୍ଗ ହେଇକି ଯାଆନ୍ତି କି ମଜା ଲାଗେ
ହୁଁ
ଘରୁକୁ କେବେ ଆସିବୋ
ମୁଁ ଘରକୁ ମୋର ଏକ୍ଜାାମ ଅଛି ଅଠରରେ ସରିଲେ ଯିବି ଆଉ
ହୁଁ ଏଜାମ କହୁଛନ୍ତି ପୁରା କଣ ବଞ୍ଚିବ ବୋଲି
ନାଇଁ ମତେ କାହିଁ ଲାଗୁନି ଏକ୍ଜାମ୍ ଘୁଞ୍ଚିବ ବୋଲି
ସବୁ ପିଲା କହୁଛନ୍ତି ଏକଜାମ ଘୁଞ୍ଚିବ ବୋଲି
ଆଜି କିଛି ଆସିଥିଲା କି ଗ୍ରୁପରେ ତୁମ ଆଡ଼େ
ପ ଆପ୍ ଆଜି ଆମ ଗ୍ରୁପରେ କଥା ହଉଥିଲେ ପୁଣି କି ସବୁ ସବୁ ଡିପାର୍ଟମେଣ୍ଟ ର ପିଲା କହୁଛନ୍ତି ଏକ୍ଜାମ ଘୁନଚିଯିବ।
ଉ କେଜାଣୀ।
ଘୁଚିଯାଆନ୍ତା ଯଦି ଭଲ ହୁଅନ୍ତା ନା।
ହୁଁ।
ସବୁ ସିଲାବସ୍ କମ୍ପ୍ଲିଟ୍। ହିଁ ହିଁ ମୁ ବି ଯଦି ଏକ୍ଜାମ ଘୋନଚିଯିବ ଟିକେ ଘରକୁ ଯିବି।
ହୁଁ।
ସବୁ ସିଲାବସ କମ୍ପ୍ଲିଟ୍ କରିସାରିଲୁଣି?
ନା ମୁଁ କିଛି ପଢେନି ମୁଁ ଗଧ ଟା।
ହଁ ତୁ ଗଧ ଟା ନା।
ହୁ ହ
ତାର ମୁଁ କଣ?
ଆରେ ତୁ ଇଣ୍ଟେଲିଜେଣ୍ଟ ବହୁତ।
ନାଇଁ ନାଇଁ ତା ଠୁ କମ୍
ତମେ ମତେ କେମିତି ଏତେ ଜାଣିଦେଲ ଯେ କହୁଛ କହୁଛୁ।
ତମେ ତ ଖାଲି
ପାଠ ପିଲା ନା ଆମେ
କଣ ଏତିକି କଥାବାର୍ତାରୁ ଖାଲି ଯୋଉ ସାଇନ୍ସ ପିଲା ଆର୍ଟ
ଜଣଙ୍କର ଜଣ ଜଣଙ୍କର ଜଣଙ୍କର କଥାବାର୍ତ୍ତା ଜଣା ପଡି ଯାଏ କେମିତି ପାଠ ପଢିଲା ନାଇଁ।
ଓହୋ ମୁଁ ତ ଗୋଟେ ମୂର୍ଖ ଭଳିଆ କଥାବାର୍ତ୍ତା କରୁଛି।
ନାଇଁ ତ
ହଁ।
ନାଇଁ। ଇଁ।
ହୁଁ ହୁଁ।
କିଏ କହିଲା ମୁର୍ଖ ଭଳି କଥାବାର୍ତ୍ତା କରୁଛ?
ଆଉ ତମ ସ୍କୁଲ ଏଇ ଯୋଉ କଲେଜରେ ସାଙ୍ଗମାନେ ସବୁ କେମିତି? ହୁଁ।
ଶୁଣାଗଲାନି କଣ କହିଲ? ହ୍ୟାଲୋ।
ହ୍ୟାଲୋ।
ହଁ।
ମୁଁ କହିଲି ତମ କଲେଜର ସାଙ୍ଗ ମାନେ ସବୁ କେମିତି କଲେଜରେ ସାଙ୍ଗ ସାର୍ ମାମ?
ଆଉ ସାଙ୍ଗମାନେ? ଅହ ଭଲ ଆଉ
ଆପାର୍ଟମେଣ୍ଟର?
ହଁ ଆମର ବି ଭଲ କିନ୍ତୁ ମୁଁ କାହା ସହିତ ଫ୍ରେଣ୍ଡଲି ନୁହଁ।
କାହିଁକି?
ମୁଁ କେବେ କାହା ସହିତ ମିଶିପାରେନି।
ମିଶିବ ନା ଆଉ ସମସ୍ତଙ୍କ ସହ ମିିଶିଲେ କେମିତି ଜାଣିବ କିଏ କେମିତି?
ହୁଁ ସେଇଟା ବିି ସତ କଥା।
ଏବେଠୁ ସମସ୍ତଙ୍କ ସହ ମିଶିବୁ ହେଲା। ଆଉ ତମ ଫେବ୍ରାଇଟି ଲେକଚର କିଏ?
କଣ?
ତମ ଡିପାର୍ଟମେଣ୍ଟ ର?
ପ୍ରକାଶ ସାର୍। ପ୍ରକାଶ ସାର୍ ବୋଲି ସାର୍ ଜଣେ ସାର୍ ଅଛନ୍ତି ସେ ତମର? ଏ ସରି।
କଣ ହେଲା?
କିଛି ନାହିଁ କିଛି ନାହିଁ ଆଉ ତମର ମାନେ ଯୋଉ ଖୁଦୁରୁକୁଣି ଓଷା କର?
ହଁ ମୁଁ ଖୁଦୁରୁକୁଣୀ ଏ ବର୍ଷ କରିଥିଲେ।
ଓ ହ।
ତମେ?
କଣ ହଁ ମୁଁ ସବୁ ବର୍ଷ କରେ କେମିତି ହୁଏ ତମ ଆଡେ?
ମୁଁ ମୋ ଦିଦି ଆମ ଗାଁର ଆଉ ପାଞ୍ଚ ଜଣ ଝିଅ ସେମିତି ଥିଲେ।
ଆଉ ତମ ଚାଷବାସ କଣ ତମ ଗାଁରେ ହେଇଛି। ହେଲୋ। ହେଲୋ ଶୁବୁନି ନେଟୱାର୍କକୁ ଆସ। ମୁଁ କହିଲି କଣ ହେଲା।